ହାଲୋ।
ହ୍ୟାଲୋ
ସାର୍, ନମସ୍କାର।
ନମସ୍କାର ମ୍ୟାଡ଼ାମ।
କଣ କରୁଥିଲେ?
ମୁଁ ଏଇ ବସିଥିଲି ଆଉ ଆପଣ କଣ କରୁଥିଲେ?
ହଁ ମୁଁ ବି ଏଇଠି ବସିଥିଲି ଆଉ, ଭଲ ଅଛନ୍ତି?
ହଁ ହଁ ଭଲ ଅଛି।
ଆଚ୍ଛା, ଆଉ ସନ୍ଧ୍ୟାରେ କଣ ଜଳଖିଆ କରିଥିଲେ?
ସନ୍ଧ୍ୟାରେ ଖିଆ ହେଇଥିଲା ଚୁଡ଼ା ଛୁଙ୍କ।
ଆଚ୍ଛା
ଛଣା ସେଓ,
ଆଜ୍ଞା, ବଢିଆ ଖାଦ୍ୟ ଖାଇଛନ୍ତି ଆଉ।
ହଁ, ଏଇ ଟିକେ ବର୍ଷା ହଉଥିଲା ସନ୍ଧ୍ୟା ସମୟରେ।
ଆଜ୍ଞା
ହଁ, ଆପଣଙ୍କ ସେପଟେ ବର୍ଷା ହେଇଛି?
ଆମର ସନ୍ଧ୍ୟାରେ ହେଇନି ଦିହି ପହରେ ଟିକେ ବର୍ଷା ହେଇଥିଲା ବର୍ଷା ହେଇକି ଛାଡିଛି। ପାଗ ଥଣ୍ଡା ଅଛି କିନ୍ତୁ, ଆପଣଙ୍କ ସେପଟେ ପାଗ କେମିତି ଅଛି?
ହଁ ହଁ ପାଗ ଥଣ୍ଡା ଅଛି। ଏବେ ଦୁଇ ଦିନ ହେଲାଣି ଟିକେ ବର୍ଷା ହଉଛି ବୋଲି ଥଣ୍ଡା ଅଛି।
ଆଚ୍ଛା
ହଁ
ଆଉ ରାତିରେ କଣ ଖା ଖାଇବେ?
ରାତିରେ ପରଟା ସିମେଇ ଖିଆ ହେଇନି ଖିଆ ହବ ଆଉ।
ଆଚ୍ଛା ଆଜି ସିମେଇ ହେଇଛି?
ହଁ ଆପଣଙ୍କର କଣ ହେଇଛି?
ଆମର ପରଟା, ଡାଲମା
ଆଚ୍ଛା ଆଚ୍ଛା
ଆଜ୍ଞା ନାଇଁ ନାଇଁ ଖାଇବା ହେଇନି ରୋଷେଇ ସରିଗଲାଣି।
ଆଚ୍ଛା
ଆଜ୍ଞା, ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ହଁ ଭଲ ଅଛନ୍ତି।
ଆଚ୍ଛା, ହଁ ଆମ ଘରେ ବି ସମସ୍ତେ ଭଲ ଅଛନ୍ତି।
ଆଚ୍ଛା
ଆଜ୍ଞା ଆଉ ମୁଁ କହୁ ଉଁ ପଚାରିଥାନ୍ତି ଥାନ୍ତି ଆପଣ କେବେ ଗୋଟେ କେଦାରନାଥ ଯାଇଥିଲେ ବୋଧେ, ଉତ୍ତରାଖଣ୍ଡ କେଦାରନାଥ?
ହଁ ହଁ ମୁଁ ଏଇ ଗଲା ମାସରେ ଯାଇଥିଲି କେଦାରନାଥ।
ଆଚ୍ଛା ତ କୋଉଠୁ ଯାଇଥିଲେ ଆପଣ ମାନେ ମୁଁ ଯଦି ଯିବାକୁ ଚାହିଁବି ତ ମୁଁ କଣ କେମିତି ଗଲେଜ ମତେ ସୁବିଧା ହବ? ଅ ବଜେଟ କଣ କେମିତି ରହୁଛି ପଇସା ମାନେ ଅଧିକ ପଇସା ଖର୍ଚ୍ଚ ହଉଚି ନା କମ ପଇସା? ଅ ଭୁବନେଶ୍ଵର ରୁ ଯଦି ଯିବି ତାହେଲେ କଣ କେମିତି, ଆପଣ କୋଉଠୁ ଯାଇଥିଲେ?
ହଁ ନାଇଁ ମୁଁ ଭୁବନେଶ୍ଵରରୁ ହିଁ ଯାଇଥିଲି।
ଆଚ୍ଛା।
ହଁ ତ ଆପଣ କୋଉଥିରେ ଯିବେ ଦେଖିକି ଯଦି ଉଁ ରେଳ ଗାଡିରେ ଯାଉଛନ୍ତି?
ଆଜ୍ଞା।
ତ ଯଦି ଆପଣ କେଦାରନାଥ ହିଁ ଯିବାର ଅଛନ୍ତି ତାହେଲେ ପ୍ରଥମେ ଆପଣଙ୍କୁ ହୁଁ। ଗୋଟେ ଉତ୍ତରାଖଣ୍ଡ ସରକାରଙ୍କର ଗୋଟେ ସାଇଟ୍ ରହୁଛି। ଆଚ୍ଛା।
ଆଜ୍ଞା।
ତ ସେଥିରେ ଆପଣଙ୍କୁ ପଞ୍ଜୀକୃତ କରିବା ପାଇଁ ପଡିବ ଆପଣଙ୍କର ନାଁ ଟା?
ଓହୋ ମାନେ ସେଇଟା କଣ ଯିବା ପୂର୍ବରୁ କରିବାକୁ
ହଁ ସେଇଟା ଆଗୁଆ କରିବା ପାଇଁ ପଡିବ ପାଖାପାଖି କୋଡ଼ିଏ ଦିନ ମାସେ ଆଗରୁ କରିବେ ତାକୁ।
ଆଛା ଓହୋ ବୁଝିଲି।
ସେଥିରେ ଆପଣଙ୍କର ସମସ୍ତ ପ୍ରକାରର ବିବରଣୀ ରହିବ ମାନେ ଆପଣ ଏକା ଯାଉଛନ୍ତି କି? କି ଦଳ ହେଇକି ଯାଉଛନ୍ତି। ବୁଲିବା ପାଇଁ। ହଁ କି ପରିବାର ସହିତ ଯାଉଛନ୍ତି ତ ଯେତେ ଜଣ ଯାଉଥିବେ ସମସ୍ତଙ୍କର ଆ ଆଧାର କାର୍ଡ଼
ଆଜ୍ଞା।
ଆ ବାକି ବିବରଣୀ ସବୁ ସେ ସାଇଟ ରେ ଆପଣଙ୍କୁ ଦାଖଲ କରିକି ପଞ୍ଜୀକୃତ କରିବା ପାଇଁ ପଡିବ ନା।
ଆଜ୍ଞା।
ତ ସେଟା କଲା ପରେ ତା ଦେହରେ ଆପଣଙ୍କୁ ତାରିଖ ଦେଖେଇବ ଯେ କୋଉ ଦିନ ଆପଣଙ୍କର ଦର୍ଶନ ହେଇପାରିବ କେଦାରନାଥଙ୍କର।
ଓହୋ ଏମିତି ହଉଛି?
ହଁ ତ ସେଥିରେ ଯୋଉ ଦିନ ପାଇଁ ରହିବ ଆପଣଙ୍କର ତାରିଖ। ଆପଣ। ସେଇ ଅନୁସାରେ ଏ ଏପଟୁ ବାହାରିକି ଯିବେ ଆଉ
ଆଛା ବୁଝିଲି ମାନେ ସେଇ ଅନୁସାରେ ତମେ ଏପଟେ ବି ତମର ଟିକେଟ ହେରିକା ବୁକ୍
ଯାହାବି ବୁକିଂ କରିବେ ହଁ କାହିଁକି ନା ସେ ସେପଟେ ଯଦି ଗୋଟେ ତାରିଖ ଦିଆହେଇଛି ଆପଣ ତା ବହୁତ ଦିନ ପୂର୍ବରୁ ପଳେଇଲେ ୟା ଫେର ତା ପରେ ଯାଇକି ପହଞ୍ଚୁଛନ୍ତି। ତ ଆଉ ହେଇପାରିବନି ନା ତ ତାଙ୍କର ଦର୍ଶନ ତାରିଖଟା ସିଏ ଆଗୁଆ ଆପଣଙ୍କୁ କଣ କରିବେ ସେଥିରେ ସେ ସାଇଟରେ ପଞ୍ଜୀିକୃତ କଲା ପରେ
ଆଛା ବୁଝିଲି ଆଉ ତାପରେ?
ତ ଆପଣ ଭୁବନେଶ୍ୱରରୁ ଯାଇପାରିବେ ସିଧାସଳଖ ଋଷିକେଶ।
ଟ୍ରେନରେ ଯାଉଛନ୍ତି ନା ଫ୍ଲା ମାନେ ଫ୍ଲାଇଟ ରେ?
ଦେଇନି ଯେ ଟ୍ରେନରେ ମୁଁ ଯାଇଥିଲି ଟ୍ରେନରେ।
ଆଚ୍ଛା ଆଚ୍ଛା ଯଦି ଫ୍ଲାଇଟ ରେ ଯିବ ତାହେଲେ କୋଉଠି କୋଉଠୁ କୋଉ ଯାଏ ଯିବାକୁ ପଡିବ?
ଫ୍ଲାଇଟ ରେ ଗଲେ ବି ଆପଣ ପହଞ୍ଚିବେ ସେଇଠି ଉତ୍ତରାଖଣ୍ଡର ଏୟାରପୋର୍ଟ ମୋର ନାଁ ଟା ପ୍ରପର ମନେ ପଡ଼ୁନି।
ଆଚ୍ଛା।
ସେଠୁ ଆପଣଙ୍କୁ ଏୟାରପୋର୍ଟରୁୁ ଉତ୍ତରାଖଣ୍ଡରେ ଲ୍ୟାଣ୍ଡ କଲା ପରେ ପହଞ୍ଚିଲା ପରେ ସେଠୁ ଯିବା ପାଇଁ ପଡିବ ରୀଷିକେଶ ରୀଷିକେଶଠୁ ଯିବା ପାଇଁ ପଡ଼ିବ କେଦାରନାଥ।
ଆଚ୍ଛା ଗ ଚାଲୋ ଆପଣ କେମିତି ଯାଇଥିଲେ?
ନାଇଁ ମୁଁ ତ ଟ୍ରେନରେ ଯାଇଥିଲି।
ହଁ କେତେ ଦିନ ଲାଗିଲା?
ଟ୍ରେନରେ ଯାଇକି ହରିଦ୍ୱାରରେ ଓହ୍ଲେଇ ପଡ଼ିଥିଲି ହରିଦ୍ୱାର ରୁ ଦୁଇ ଦିନ ଖଣ୍ଡେ ଲାଗିଲା ପହଞ୍ଚିବା ପାଇଁ।
ଓହୋ।
ତ ହରିଦ୍ୱାର ରୁ ତାପରେ ଅଟୋରେ ଆପଣ ଅଟୋରେ କି ବସ ରେ ଅ ଯାଇପାରିବେ କୋଉଠିି କି ରିଶିକେଶ।
ଓ ଆଚ୍ଛା ବୁଝିଲୁ।
ରୁ ତାପରେ ଅଟୋ କରିକି ଆପଣଙ୍କୁ ଅଟୋ କି ସେଠି ବଡ ଗାଡି ଟ୍ରାଭେଲର ବି ମିଳୁ ଛି ଯଦି ଆପଣ ଦଳ ହେଇକି ଯାଉଛନ୍ତି ପାଞ୍ଚ ଦଶ ଜଣ।
ଆଜ୍ଞା।
ତ ସେଠୁ ଆପଣଙ୍କୁ ସେଇଟା ବୁକ୍ କରିକି। ଯିବେ ହେରି କେଦାରନାଥ। କେଦାରନାଥ କଣ କେଦାରନାଥ ତ ମନ୍ଦିର ଯାଇଁ ଗାଡି ଯାଉନି।
ଆଚ୍ଛା କୋଉ ଯାଇଁ ଯାଉଛି ସେଠୁ କେତେ କିଲୋମିଟର ସେଇଟା ରହୁଛି?
ଦେଖନ୍ତୁ ଆପଣଙ୍କୁ କେଦାରନାଥ ତ ଜାଣି ଥିବେ ଲୋକମାନେ ସବୁ ଚାଲିକି ଯାଆନ୍ତି।
ନାଇଁ ନାଇଁ ଆପଣ ବୁଝାନ୍ତୁ ମୁଁ କହିଲି ଆପଣ ଯୋଉ ରେଷିକେଶ ରୁ ଯାଉଛନ୍ତି। ଅ ଟ୍ରାଭେଲର କି କୋଉଥିରେ ସେଠୁ। କେଦାରନାଥ ର ମାନେ ଦୂରତା କେତେ କେତେ କିଲୋମିଟର ରହୁଛି?
କେତେ କିଲୋମିଟର ତ ମୋର। ପୁରା ଠିକ ସେ ମନେ ପଡୁନି ତଥାପ ହଁ ତଥାପି। ଛଅ ରୁ ସାତ ଘଣ୍ଟା ଆପଣ ଧରିକି ଚାଲନ୍ତୁ।
ଓହୋ ମାନେ ମା ଯଦି ତମେ ଗାଡିରେ। ଯାଉଛ ହଁ ହଁ ହଁ
କୋଉ ଯାଏଁ କେଦାରନାଥର ଯୋଉ ଯାଏଁ ଗାଡ଼ି ଯାଇପାରିବ।
ଆଚ୍ଛା ସେପଟା ରାସ୍ତା ଆଉ ତାର ପାଗ ପାଣିପାଗ ସବୁ କେମିତି କଣ ରହୁ ଛି ଆମ ଏଇ ଓଡିଶା ଭଳି?
ପୁରା ପାହାଡ଼ ଘାଟିରେ ହିଁ ଆପଣ ଯିବେ। ଯେତେ ବାଟ ବି ଆପଣ ଯାଉଛନ୍ତି ରୀଷିକେଶ ରୁ ଆରମ୍ଭ କରି। କେଦାରନାଥ ରେ ପହଞ୍ଚିବା ଯାଏ ପୁରା ପାହାଡ ଘାଟିରେ ଘାଟିରେ ହିଁ ଆପଣଙ୍କୁ ଛଅ ଘଣ୍ଟାର ରାସ୍। ଅତିକ୍ରମ କରିବା ପାଇଁ ପଡିବ ଗାଡିଯେ।
ଆ ମଝିରେ ଆଉ କିଛି ତାର ବୁଲିବା ଜାଗା ରୋହୁଚି କି ନା ଆଉ?
ହଁ ଆପଣ ଯଦି ଯାଉଚନ୍ତି ବାଟରେ ଗୋଟେ ମନ୍ଦିର ଅଛି। ଧାରି ମା ଧାରି ଦେବୀ ମନ୍ଦିର। ହଁ ତ ଲୋକ କୁହନ୍ତି ଯେ କେଦାରନାଥ। ଦର୍ଶନ କରିବା ପୂର୍ବରୁ ମାଙ୍କର ଦର୍ଶନ ବାଟରେ କରିକି ଆପଣଙ୍କର ଗଲେ ଆପଣଙ୍କର ଦର୍ଶନ ଟା ଭଲରେ ହୁଏ ବୋଲି।
ଓହୋ ବୁଝିଲି ହଁ ତାପରେ ଆଉ କଣ ଅଛି?
ଅ ଆଉ ଅଛି ଦେବପ୍ରୟାଗ ଜାଣିଥିବେ?
ହଁ ହଁ ଶୁଣିଚି।
ସଙ୍ଗମ ସ୍ଥଳୀ ଆମର ତିନିଟା ନଦୀର ସେଇଟା ବି ବାଟ
ତିନିଟା ନଦୀ ଜାଣିଚନ୍ତି ମୁଁ ତ ଶୁ ଥିଲେ ବୋଧେ ସେଟା ଦିଇଟା ନଦୀ ଅ ଯୋଉଟା କି ଆମର ହୁଁ ଅଳକାନନ୍ଦ ଆଉ ଗୋଟେ ଗୋଟେ ଭାଗିରଥି ମିଶିକି ଯୋଉଟା ଗଙ୍ଗା ହେଇଚି ହଁ। ଗଙ୍ଗା ଗଙ୍ଗା ନଦୀ ବନିଚି ଆଜ୍ଞା।
ସେଟା ଆପଣ ଯେଦି ପାହାଡ ଘାଟି ରୁ ଉପରୁ ଦେଖୁଚ ନ୍ତି ସେଟା ପୁରା ଏମିତି ତ୍ରିଭୁଜ ଆକାରର ଏମିତି ତିନି ପଟକୁ ତିନିଟା ତାର ସ୍ରୋତ ସବୁ ଥିବ ନା। ସେଥିପାଇଁ କହିଲି ତିନିଟା ନଦୀ ବୋଲି ତ ଦିଟା ମିଶି ଗୋଟେ ହେଇଚି ତ ସେ ଏଇଟା ଆପଣ ବୁଲିପାରିବେସେଠୁ ଯାଇପାରିବେ ସେ ଯୋଉ ଧାରିଦେବୀ ମନ୍ଦିର କହିଲି ମାଆଙ୍କର
ଓହୋ ଆପଣ ସେଠିକି ଯାଇଚନ୍ତି ସେ ଦେବ ପ୍ରାୟାଗ ବୁଲିଲେ?
ହଁ ଦେବ ପ୍ରୟାଗ ତ ରୋଡ ଉପରୁ ଆପଣ ଦେଖିପାରିବେ ରାସ୍ତା ଉପରେ ଗାଡି ରଖି
ଆଛା ହଁ ତାପରେ?
ଁ ସେଠୁ ଯାଇପାରିବେ ସେ ଧାରିଦେବୀ ମନ୍ଦିର ଯୋଉଟା ସେଟା ବି ଆପଣଙ୍କୁ ଅଲମୋଷ୍ଟ ଗୋଟେ କିଲୋମିଟର ଭଳିଆ ପାହାଡ଼ ଉପୁରୁ ତଳକୁ ଚାଲିକି ଯିବା ପାଇଁ ପଡିବ ଆଉ ସେଇଟା ସମ୍ପୁ ସମ୍ପୂର୍ଣ୍ଣ ରୂପରେ ନଦୀ ମଝିରେ ହେଇଛି ମନ୍ଦିର।
ଓହୋ ବୁଝିଲୁ କେମିତି ଗଲେ?
ହଁ ଗଙ୍ଗା ନଦୀ ଯୋଉ ସେ ନଦୀ ମଝିରେ ହେଇଛି ସେଠି ଗୋଟେ ବ୍ରିଜ ଲାଗିଛି ମନ୍ଦିର ଯାଏଁ।
ଆଛା।
ହଁ। ତ ସେ ତାରି ଦେବୀ ମନ୍ଦିରର ବି ବୋହୁତ ଷ୍ଟୋରି ଅଛି।
ଆଛା ଆଛା ବୁଝିଲି ହଁ।
ହୁଁ।
ହଁ ତାପରେ ସେଠୁ ବାହାରିଲା ପରେ?
ସେଠୁ ବାହାରିଲା ପରେ ଆପଣ ସିଧା ଯାଇପାରିବେ କେଦାରନାଥ ଆମର।
ଆଜ୍ଞା। ହଁ ଛଅ ଘଣ୍ଟା କି ସାତ ଘଣ୍ଟା ପରେ ପହଞ୍ଚିବେ।
ପହଞ୍ଚିବେ କେଦାରନାଥରେ ଋଷିକେଶରୁ ଯଦି ବାହାରୁଚନ୍ତି।
ବୁଝିଲେ ତାପରେ?
ତ ସେଠି ଆପଣ ଗାଡି ତ ଯିବନି କାହିଁକି ନା କେଦାରନାଥ ଥିରେ ଆଉ ଆପଣ ଜାଣିଥିବେ ପାହାଡ ଚୋଢିଆ ପାଇଁ ପଡେ।
ହଁ ହଁ ହଁ ମୁଁ ଏଇଟା ଜାଣିଚି ଖାଲି କଣ ଆବାଜ୍ ପାହାଡ ଚଢିକି ଯାଇପାରିବେ ଆଉ କିଛି ବ୍ୟବସ୍ଥା ନାହିଁ ସେଇଠି ଯିବା ପାଇଁ? କେତେ ଦୂରତା ଉଁ ରୋହୁଚି ଯୋଉ ଯାଏ ଗାଡି ଯାଉଛି ହୁଁ।
ହୁଁ ସେଠୁ ରୋହୁଛି ବାଇଶ୍ ରୁ ଚବିଶି।
ଆଚ୍ଛା ଆଚ୍ଛା ଆଚ୍ଛା ହଁ ତାପରେ?
ହୁଁ।
ବାଇଶ ରୁ ଚବିଶ ତ କେମ୍ତି ଖାଲି କଁ ଚାଲିକି ହିଁ ଯାଇପାରିବେ?
ତ ହେଲିକପ୍ଟର ବି ବ୍ୟବସ୍ଥା ଅଛି।
ଆଚ୍ଛା। ନାଇଁ ମୁଁ ସେଇଆ ପଚାରୁଥୁଲି କହ କେତେ ପଇସା ନୋଉଚନ୍ତି?
ହାଲୋ
ହଁ ମୁଁ କଇଲି କେତେ ପଇସା ନୋଉଚନ୍ତି?
ଘୋଡ଼ା ଗାଡ଼ିରେ ଗଲେ ତିନି ହଜାର ପାଆଁଶରୁ ଚାରି ହଜାର। କେବଳ ଯିବା ପାଇଁ। ହଁ, ତ ଯିବା ଆସି
ହଁ।
ଯିବା ଆସିବା ହେଲେ ଛଅ ରୁ ସାତ ହଜାର ଭିତେରେ ହେଇଯିବ।
ଓ ହଁ ତାପରେ?
ଆଉ ହେଲିକପ୍ଟରରେ ଗଲେ ଦଶରୁ ବାର ହଜାର ଟଙ୍କା ଲାଗିବ।
ଆଚ୍ଛା ଖାଲି ଯିବା?
ଉଁ ହଁ ମୁଁ ଠିକ୍ ସେ ଜାଣିନି ଫିର୍ ବି ଜାଣିଛି ହଁ। ଯିବା ଦଶ୍ ରୁ ବାର ହଜାର।
ଓହୋ ବୁଝିଲି ଆପଣ କେମିତି ଯାଇଥିଲେ? ହାଲୋ
ଚାଲିକି ହିଁ।
ଚାଲିକି ଯାଇଥିଲା?
ଚାଲିକି।
ଆଚ୍ଛା ଆଚ୍ଛା ଚାଲିକି ତ?
ଆଜ୍ଞା ଆଜ୍ଞା ଚାଲିକି।
ଆଜ୍ଞା। ହଁ ସାର୍ ମୋର ଗୋଟେ କଲ୍ ଆସୁଛି ମୁଁ ପରେ ଆପଣଙ୍କ ସହ ଏ ବିଷୟ ରେ ଟିକେ କଥା ହୋଉଛି। ମତେ ଟିକେ ଭଲ ଭାବରେ ଜାଣିବାର ଅଛି ଅଁ ବୁଝିଲେ?
ଆଜ୍ଞା ଆଜ୍ଞା।
ଧନ୍ୟବାଦ ଆଜ୍ଞା।